ହାଲ୍
ହଁ।
ଦିଦି କଁ କରୁଚ?
ଏଇ ଏବେ ଶୋଇକି ଉଠିଲି। ଆଉ ତୁ?
ମୁଁ ବି ଏଇ ମୁଁ ଶୋଇକି ଉଠି ଗାଧେଇ ସାଇଲିଣିି।
ଓ ଏତେ ଜଲ୍ଦି ସଖାଳୁ ଉଠି ଗାଧେଇ ସାରଲୁଣୁ।
ହଁ ଠାକୁର ପୂଜା କରିବି ତ ସେଥିପାଇଁ।
ଓହୋ ଆଉ ଦେହ ଫେଅ ସବୁ ଭଲ ଅଛି?
ହଁ ଭଲ ଅଛି।
ଉଁ ହୁଁ।
ଆଉ ତମ ଦେହ ଭଲ ଅଛି?
ଏବେ ସବୁ ଭଲ ଅଛି। ଆଉ କହ।
ଆଉ ଏ ବର୍ଷ କେମିତି ତମ ତମର ହେଲା ରଜ?
ହଁ ଆମର ଏ ବର୍ଷ ବହୁତ ଭଲ ସେ ଧୁମଧାମରେ ହେଲା ଆମର ହଉଛି ସବୁ ଆସିଲେ ଆମର ସବୁ ଗାଁର ଝିଅମାନେ ଆସିଲେ ଯେଉଁ ଝିଅମାନେ ବି ପାଠ ପଢ଼ିବା ପାଇଁ ବାହାରିଥିଲେ ସେମାନେ ବି ରଜ ଛୁଟିରେ ସବୁ ଘରକୁ ପଳେଇ ଆସିଥିଲେ। ସେମାନେ ଆଉ ବାହା ହେଲା ଝିଅ ତ ରଜ ଦିନେ ଥିଲା ସେମାନେ ସବୁ ଆସିଲେ ଆଉ ଆମେମାନେ ସବୁ ଏଇ ପଇସା ଆଦାୟ କରିକି ଘର ଘର ଆଦାୟ କରିକି ଟେଣ୍ଟ ମାରିକି ସବୁ ପୋଡ଼ପିଠା ଆଉ ପାନ। ଷ୍ଟଲ୍ ଏସବୁ ଷ୍ଟଲ୍ ସବୁ ପକେଇକି ଆମେ ସବୁ ସେଇଠି ଦିନସାରା ମଜାମସ୍ତି କରୁଥିଲୁ ତାପରେ ରାତିରେ ହଉଛି ସେଇଠି ମେଲୋଡ଼ି ଆଉ ଛୋଟ ଛୁଆ ନାଚ ଗୀତ ହେଲା ଭଜନ ସନ୍ଧ୍ୟା ହେଲା ଆମର ପୁରା ତ ବଢ଼ିଆ ସେ ଯାଇଛି ଆ ଆଉ ତମର। ରଜ କଣ କେମିତି ଗଲା।
ଆମର ମହୋତ୍ସବ ଏ ବର୍ଷ ବହୁତ ଧୁମଧାମ ରେ ହେଇଥିଲା। ଏ ବର୍ଷ ବି ହବ। ଆଁ ବହୁତ ଧୁମଧାମ ରେ ହେଇଥିଲା। ଯୋଉ ଝିଅ ଝିଆଣୀ ମାନେ ସବୁ ଦିଇ ତିନି ଦିନ ଆଗରୁ ଆସିଥିଲେ ଆଉ ଆମ ଗାଁ ରୁ ଯୋଉ ଝିଅ ମାନେ ସବୁ ପଢିବାକୁ ଯାଇଥିଲେ ସେମାନେ ବି ଆସିଥିଲେ। ପଇସା ଆଦାୟ କରି ଘର ଘରକା ସବୁ ଟେଣ୍ଟ ବଢିଆ ଧୁମଧାମ ରେ କରାହେଇକି ଉ ବାହାରେ ଲୋକ ଡକା ହେଇଥିଲା ଯୋଉ ଫଙ୍କସନ ଫଙ୍କସନ ହେଲା ଆଉ ଯୋଉ ପୋଡ ପିଠା ପାନ ଦୋକାନ ସବୁ। କିଆଡେ ଯୋଉ ସ୍କୁଲ ଦୋକାନ ନା ହବ ପଡ଼ୁଥିଲା
ଉଁ ଭଲ ଆଉ ଆଉ ତୁ କଣ ରଜରେ କି ଡ୍ରେସ୍ କରିଥିଲୁ
ମୁଁ କରିଥିଲି କୁର୍ତ୍ତିୀ ସେଠ କୁ ଆଉ କାର୍ଗୋ ଆଉ ଟପ୍ ଆଉ ଲେହେଙ୍ଗା ଟେ
ଓ ତିନିଟା ତିନି ରଜ ଦିନ ତିନି ହଳ ନୂଆ ଡ୍ରେସ୍ ଆଉ ନା ଖଣା
ହଁ
ଆଉ ଆଉ ତମ ଝିଅହେରିଆ କଣ ତାଙ୍କର ତାଙ୍କ ପାଇଁ କଣ ହେଇଥିଲା ନା ତୋ ପାଇଁ ଏକା
ନାଇ ତାଙ୍କ ପାଇଁ ବି ହେଇଥିଲା ସେମାନଙ୍କର ଗୋଟେ ଗୋଟେ ଦିନ ମୋର ତିନି ଦିନ ଆଉ
ତୋର ଦିନେ ହବା କଥା କିନ୍ତୁ ତାଙ୍କର ହଉଚି ଦିନେ ହେଲା ତୋର ତିନି ଦିନି ହେଇଗଲା ଆଉ
ଆଉ ତମର ପଣ ଏ ବର୍ଷ ଡ୍ରେସ ହେଇଥିଲା ରଜକୁ
ନାଇଁ ନାଇଁ ମୁଁ ଏ ବର୍ଷ କିଛି ଡ୍ରେସ କରିନି ରଜରେ ମୁଁ ଏ ବର୍ଷ କିଛି ଡ୍ରେସ କରିନଥିଲି ନୂଆ ଡ୍ରେସ ହଳେ ଥିଲା ସେଇ ଡ୍ରେସ ଟା ପିନ୍ଧିଦେଲି ଆଉ କିଛି କରିନି ଆଉ
ଆଉ ଦଶହରା କେମିତି ହୁଏ ସେପଟେ
ହୁଁ ଦଶହରା ବହୁତ ଭଲ ହୁଏ ଦଶହରା ଆମର ତ ଆମ ଗାଁ ରେ ତ ହୁଏନି ଆମ ଗାଁ ଠୁ ଆଠ ଦଶ କିଲୋମିଟର ଗୋଟେ ଗାଁ ରେ ହୁଏ ସେଠି ବଳଦ ଯା ତ୍ରା ଫେମସ୍ ଆଉ ମାନେ ମା ର ଯେହେତୁ ଦଶହରା ହେଉଛି ମା ର ଦିନ ତ ସେଠି ମାନେ ମା ର ସବୁ ଅଲଗା ଅଲଗା ରୂପ ବି ଦେଖିବାକୁ ମିଳେ ତାଙ୍କର ସବୁ ପାଳି ମାନେ ତାଙ୍କର ସବୁ ଗୋଟେ ଗୋଟେ ଗ୍ରୁପ୍ କରିକି ସେଇ ଗ୍ରୁପ୍ ରେ ଇଏ ହଉଚି ମା କୁ ପୂଜା କରନ୍ତି ତ ମୁଁ ତ କଉ ବର୍ଷ ଯାଇନି ସବୁ ବର୍ଷ ତ ମାଆକୁ ଦେଖୁଚି ଫଟୋରେ ଦେଖୁଚି ଅନଲାଇନରେ ଦେଖୁଚି କିନ୍ତୁ ମୁଁ ତ କେବେ ପାଖରେ ମାଆକୁ ଦେ ଖିନି ତ ଏବେ ମୋର ଗୋଟେ ସାଙ୍ଗଟେ ମତେ କହିଚି ତାଙ୍କ ଗାଁ ସେଠି ନା ସେ ମତେ କହିଚି କହିଲା କି ଛି ଶୁଣିବିନି ତୁ ଯେମିତି ହେଲେ ବି ଆସିବାକୁ ପଡ଼ିଅ ତତେ ତ ମୁଁ ବି ବହୁତ ଦିନି ହେଲାଣି ମାନେ ମା ଙ୍କୁ ଦର୍ଶନ କରନି ମ ତେ ବି ସୁଯୋଗ ମିଳେ ମା ଙ୍କୁ ଦର୍ଶନ କରିବା ପାଇଁ ଆଉ ଆଉ ତମ ଆଡ଼େ କଣ କେମିତି ହୁଏ
ଆମ ଆଡେ ତ ଖଣ୍ଡା ଖେଳ ବି ଆମର ଆମ ଗାଁରେ ଖଣ୍ଡା ଖେଳ ହୁଏ ଯୋଉ ଅଷ୍ଟମୀ ନବମୀ ଦଶମୀ ଦିନ ଆମ ସାହି କଣ କ୍ଷତ୍ରୀିୟ ବୋଲି ଖଣ୍ଡା ଖେଳ ହୁଏ ପଥର ଅଛି ପଥର କଣ କହୁଛନ୍ତି ଆରେ ଠାକୁରଙ୍କ ପଥର ମାନେ ବର୍ଷ ବର୍ଷ ବଢୁଛି ବୋଲି ଆଉ ନବମୀ ଦିନ ଖ ଯୋଉ ପଥର ପୂଜା କରାଯାଏ ପୁଣି ଦଶମୀ ଦିନ
ହଁ ଠାକୁର ମାନେ ଖଣ୍ଡା ଖେଳାଯାଏ ଦଶମୀ ନବମୀ ଦଶମୀ ଦିନ ଖଣ୍ଡା ଖେଳନ୍ତି ତାପରେ ଯୋଉଦିନ ମାନେ ବଳଦ ଯାତ୍ରା ସଖାଳୁ ସଖାଳୁ ଆମର ଏଠି ହୁଏ ନା ସକାଳୁ ସକାଳୁ ଯିଏ ରାତି କରୁ ଯାଇଥିବ ଦେ
ଥିବ ସକାଳୁ ଆଉ ତା ତାପରେ ଯୋଉ ଆଉ ରାବଣ ପୋଡି ଏକାଥରେ ଦେଖିକି ବଳଯାତ୍ରା ଦେଖିକି ତାପରେ ମାନେ ଠାକୁରଙ୍କ ଭସାଣିୀ ହବ ଭସାଣିୀ ଭସାଣିୀ ଦେଖିକି ଆସନ୍ତି ଆମ ଗାଁ ରେ ତ ଦଶହରା ହେଲା ମାନେ ସବୁ ଝିଅ ଜୁଆଣି ଘର ଘରକା ଝିଅ ଜିଆଣେ ଫୁଲ୍ ପୁ
ଫୁଲ୍ ହଁ ଯେହେତୁ ତମ ଗାଁରେ ଭଲ ହଉଚି ଏତେ ସବୁ ହଉଚି ତ ମୁଁ ଗୋ ଟେ ବର୍ଷ ତ ସବୁ ଝିଅ ଜ୍ବାଇଁ ଯାହା ହେଲେ ବି ଗୋଟେ ଗାଁରେ ଭଲ ହେଲେ ସେ ଯେତେ କାମ ଥାଉ ଯାହା ଥାଉ ତା ଶାଶୁ ଲୋକଙ୍କୁ କହିକି ସେ ଆସିବ ତ- ହଁ ମୋର ତ ସେମିତି କେବେ ବି ଭାଗ୍ୟ ମାନେ ସୁଯୋଗ ମୋତେ କେବେ ମିଳିନି ଦଶହରା ଦେଖିବା ପାଇଁ, ମୁଁ କିନ୍ତୁ ବହୁତ ଦଶହରା ଦେଖିବା ପାଇଁ ମୋର ବହୁତ ଇଚ୍ଛା ମାଆକୁ ଦେଖିବା ପାଇଁ ମୋର ବହୁତ ଇଚ୍ଛା, ଆଉ ହେଉଛି ତୁ ତମ ଗାଁ ଆଡ଼େ କେବେ ମୋତେ ଡାକିନୁ ଆଉ। ଡାକିଥିଲେ ମୁଁ ଯାଇକି ହଁ ଟିକେ ଦେଖି ଦେଖି ଦୁଖାକି ଆସିଥାନ୍ତି ଏ ବର୍ଷ ର ଦଶହରାରେ ଆସିବ। ହଁ ଥରେ ଆସିକି ଡାକିକି ନେଇକି ଯିବୁ ତାହେଲେ ମୁଁ ଏଥର ଦଶହରାରେ ଯିବି ଆଉ।
ଆଉ ଦିଦି ପଢାପଢି ସଇଲାଣି?
ଉ ନାଇଁ ନାଇଁ ପଢ଼ାପଢ଼ି ସରିନି ଅଛି, ଆଉ ମାନେ ସେକେଣ୍ଡ ଇୟର ହେଇଛି ଆଉ ଲାଷ୍ଟ ଇୟରଟା ମୋର ଅଛି ଯେ ସରିନି ତୋର କଣ ପଢ଼ାପଢ଼ି ତୁ କଣ ପଢ଼ୁଚୁ?
ମୋର ତ ଫାଷ୍ଟ ଇୟର
କ୍ଲିୟର ଏ ବର୍ଷ ଓ ହୋ। ଆଉ ପାଠ ଫା ପାଠ ସାଠ ସବୁ ଭଲ ହେଉଛି ନା ପଢ଼ୁଛୁ ନା?
ହଁ।
ଆଉ ତମ ଘରେ ସମସ୍ତେ ଭଲ?
ହଁ ଭଲ ଅଛି ଆଉ ଦିଦି ସେପଟେ ଖରା କେମିତି ହଉଛି।
ଓହୋ ମାଲ ଖରା କଥା ନ କହ ଖରା ହେଉଛି ଏତେ ଜୋରରେ ହେଉଛି ଯେ ମାନେ ଘରୁ ପଦାକୁ ବାହାରି ହେଉନି ଯାହା ଘରେ ଏସି ସେ ଥିବ ତ ହେଉଛି ଭଲ କଥା ଆମେ ତ ସବୁ ମରୁଛୁ ତଥାପି ବି ଆମ ଗାଁରେ ପ୍ରାୟ ସମସ୍ତଙ୍କର ଏସି ଆଇଲଣି ହେ ସେ ଭୋଲ୍ଟେଜ ଆଉ ବି ପାଉନି କି ଫ୍ୟାନ୍ ବି ଏତେ ଜୋରରେ ବୁଲୁନି ଆଉ ରାତି ବାରଟା ନହେଲେ ଘରେ ପଶି ହେଉନି ସେ ଏମିତି ବାହାରେ ସବୁ ବସୁଛୁ ବାହାରେ ସବୁ ବସିକି ଆମର ଯେଉଁ ଷ୍ଟାଣ୍ଡ ଫ୍ୟାଣ୍ଡଟା ଲଗେଇ ଦେଉଛୁ ସେ ଆଗରୁ ଜୋରୁ ବୁଲୁଥିଲା ଏବେ ବି ଟୋଟାଲି ଆଉ ବୁଲୁନି କିଛି ନାହିଁ ତ ବାରଟା ସାଢ଼େ ବାରଟା ହେବ ଘରକୁ ଆସିକି ଆମେ ସେ ଶୋଉଛୁ ଥଣ୍ଡା ଲାଗୁନି ମାନେ ଟିକେ ବି ଥଣ୍ଡା ଲାଗୁନି। ଆଉ କଣ ଦିନରେ ତ ଟୋଟାଲି ବାହାରି ହେଉନି ଦିନରେ ବାହାରିବାକୁ ହେଲେ ସେ ଓ ଆର୍ଏସ୍ ପାଣି କି ଲେମ୍ବୁ ପାଣି କି ଦହି ପାଣି ଏସବୁ ପିଇଲେ ଯାଇକି ଟିକେ ଭଲ ଲାଗୁଛି ଦିନ ସାରା ଆଉ ଭାତ ଫାତ ତ ଖାଇବା ପାଇଁ ଇଚ୍ଛା ହଉନି ଯଦି ବି ଖାଇବ ସେ ପୋଡ଼ାପୋଡ଼ି ସିଝାସଝା ଲଗେଇକି ଖାଇବା ପାଇଁ ଇଚ୍ଛା ହେଉଛି ଏଇ ଆଉ ତମ ଆଡ଼େ କଣ କେମିତି ଖରା ଖରା ହେଉଛି ନା ବର୍ଷା ହେଉଛି ତମ ଆଡ଼େ।
ଆମର କାଲି ଟିକେ ବର୍ଷା ହେଇଥିଲା ଯେ ବର୍ଷ ହେଲାନି ଆପୁଣି ଯୋଉ ଖରା ଘରୁ ତ ପାଦ କାଢି ହୁଏନି ମଲେ ବୋଲି ଜାଣ। ଆଉ ଏ ଏପଟେ ତ ଏସି ବି ଲଗେଇ ଦେଇଥାନ୍ତ ସମସ୍ତଙ୍କର ଭୋଲଟେଜ ବି ପାଉନି ଫ୍ୟନ୍ ଗୁଡା ବି ବୁଲୁନି ଆଉ ଠିକରେ ତାକୁ ଯେତେ ସଫା କଲେ ଫ୍ୟନ୍ ଗୁଡାକୁ ବି ବୁଲୁନି ଆମର ଆମେ ତ ରାତି ବାରଟାଙ୍କେ ଆମେ ବି ବାହାରେ ବସୁଛୁ ବାହାରେ ବସିକି ଷ୍ଟଣ୍ଡ ଫନ୍ ବାହାରକୁ ଦେଇଲେ ଝରକା ପଟେ ଯାହା ଯଦି ପବନ ଆସୁଛି ତାହେଲେ ଥଣ୍ଡା ଲାଗିଲେ ଯ ଶୋଉଛୁ ଆଉ ସକାଳୁ ଉଠିଲେ ବେଲେ ତ ଶୀଘ୍ର ଉଠିବାକୁ ପଡୁଛି ନହେଲେ ହବନି
ହଁ ତମେ ଏଇ ଯୋଉ ଯ ଏତେ ଗରମ ହେଉଛି ତ ଯେଉଁ ଉପରେ ଚୂନା ମାରିଦିଅ ଛାତ ଉପରେ ଆଉ ଗୋଟେ ଚୂନା ମାରିଦେଲେ ଥଣ୍ଡା ଲାଗିବ ଆମର ଆଣିକି ରଖିଛୁ କିନ୍ତୁ ମାରିନୁ ମାରିବୁ ଆଉ ଯଉ କଣ କହୁଥିଲ ନା ଆଉ ତୁ କଲେଜ ଫଲେଜ ଯାଉ ଚୁନା ଯାଉନୁ ନାହିଁ ଘରରେ ଯାଉନୁ କଣ ମୁଁ କହିଲି କଲେଜ ଯାଉଛୁ ନା ବନ୍ଦ କରିଦେଇଛୁ ଖରା ପାଇଁ।
ନା ଏବେ ବନ୍ଦ ହେଇଯାଇଛି ସବୁଆଡେ।
ଓହୋ ଆମ କଲେଜ ଖୋଲା ଅଛି ତ ସେଥିପାଇଁ ମୁଁ ପଚାରିଲି ଆଉ। ତମର ଗଭର୍ଣ୍ଣମେଣ୍ଟ ହେଇଥିବ ଆମର ପ୍ରାଇଭେଟ୍ ସେଥିପାଇଁ ବନ୍ଦ ହେଉନି ଆମ କଲେଜ। ଆଉ ରଜରେ ତାହେଲେ ଏଞ୍ଜୟ କଲୁ ତୁ ଆଉ।
ହଁ। ଆଉ ରଥଯାତ୍ରାରେ ଯିବା ପୁରୀ ବୁଲିକି ଆସିବା।
ହଁ ମୁଁ ତ ଯାଇନି ଯିବା। ମୁଁ ଦି ବର୍ଷ ଯାଇଥିଲି ଆମ ଘର ଲୋକଙ୍କ ସହିତ ଆଉ ଯାଇନି ଆଉ ଯିବା ମାନେ ମତେ ସୁଯୋଗ ମିଳିନି ଯିବା ପାଇଁ ଏବେ ସେ ତୁ ଡାକୁଛ ତ ଯିବା ମୁଁ ବି ଖୋଜୁଥିଲି ନାଇଁ କିଏ ଗୋଟେ ସାଙ୍ଗ ମିଳୁ ମୁଁ ଯାଇକି ବୁଲାବୁଲି କରିଦେଇକି ଆସିବି।
ହଁ ବାବା ମାମାଙ୍କୁ କହିଦେବେ ଆମେ ଯିବା ବୋଲି।
ହଁ ହଁ ହଉ ତମେ ହେଉଛି କୁହ ତୁମ ଘରେ କୁହ ତାପରେ କଣ ହେଉଛି। ମୁଁ ଆମ ଘରେ କହିବି ସାଙ୍ଗ ହେଇକି ଯାଇକି ବୁଲାବୁଲି କରିଦେଇକି ରଥ ଟାଣିକି ଅବଡ଼ା ଖାଇକି ଆସିବା ଆଉ।
ହଁ।
ଆଉ ଘରେ ସବୁ ଭଲ ଅଛନ୍ତି। ହଁ ଘରେ ସମସ୍ତେ ମତେ ଭଲ ଅଛନ୍ତି। ଝିଅ ଭଲ ଅଛି ମାମା ବାପ ସମସ୍ତେ ଭଲ ଅଛନ୍ତି। ମୁଁ ବି ଭଲ ଅଛି।
ଆଉ ମାମା ଏବେ କଣ କରୁଛନ୍ତି।
ଆମେ ଏବେ ଉଠିକି ଗାଧୋଇକି ଆସିଛି। ଲଗା ଲଗି କରୁଛି। ସେ ପୂଜା କରିବ ଠାକୁର ପୂଜା କରିବ ବୋଲି। ଆଉ ମୁଁ ତ ଏବେ ଶୋଇଥିଲି ଉଠିକି ଆସିକି ତୁ କଲ୍ କଲୁ ସେଥିପାଇଁ କଥା ହେଉଥିଲି। ଆଉ ଆଉ ତୁ କଣ କହୁଛୁ କହ।
ଏ ରଖ ଖୋଜି ତାହେଲେ ମୁଁ ଯାଉଛିୁ ପୂଜା କରିବି।
ହଉ ହଉ।